ହ୍ୟାଲୋ।
ହଁ।
ଏ ତ କଉ ଛୁଆ ପାଟି ଶୁଭୁଛି ଟିକେ ସାଇଟ ଯା
ହଁ - ହଁ ଯାଉଛି। ହଁ କହ।
କଣ କରୁଚ?
ଏଇ ବାଡିଆଡେ ମା ବୁଲୁଚିଲୋ ଆଉ କଣ କରିମି।
ଓହୋ। ଆଉ କଣ ଖାଇଥିଲ?
ହଉ ଭାତ ଖାଇଥିନି ବା ଗାଧୁଆ ବେଳେ ଆଉ ଏଇନାକେ ଖାଇନି ଖାଇମି ଆଉ।
ଓହ ଆଉ ତମର ଦେହ ପା ଖରାପ ଥିଲା ଭଲ ହେଲା ନା?
ନାରେ ଭଲ ହେଇନି।
କଣ ହେଥିଲା?
ଏ ଅଣ୍ଟାଟା ତ କଣ ହେଉଛି ଗୋଡ଼ ଅଣ୍ଟା ଏରା ଆଉ ଗୋଡ଼ଟା ବିନ୍ଧୁଛି ଜୋରେ ଆଉ କଣ ହମ ଔଷଧ ଆଣିକି ଖାଉଛି ଏ କମି ନାହିଁ
କୋଉଠି ମେଡିକାଲରେ ଦେଖିଥିଲ କୋଉଠି ଦେଖେଇଥିଲ କୋଉଠି?
ଆନନ୍ଦପୁର।
ଓ ହୋ। ଆଉ ପୁଣି କୋଉଠି ଯାଇ ଦେଖାଉ ନ?
ଦେଖେଇବା ଆଉ। ଏଇ ମେଡ଼ିସିନ ସହିନେ ନ କମିବ ଜାନେ ଯିବା ଯୁଆଡେ ହେଲେ ଆଉ।
ଓ ହଁ। ଆଉ ରାତିରେ ପୁଣି ରୋଷେଇ କଣ ହବ?
ରାତିରେ ରୁଟି, ଡାଲମା କରିବା ଆଉ କଣ କରିବା। କାଲି ମଙ୍ଗଳବାରେ
ଆଉ ତମଆଡେ ଜାମୁକୋଳି ଅଛି ନା ସରିଲାଣି?
ନାବେ ସଇଲାଣି।
ସରିଲାଣି? ଓହୋ ତମେ ବା ଏବେ କାଳେ ନୂଆପଡା ମନ୍ଦିର ଯାଇଥିଲ ବୁଲି।
ହଁ।
କଣ କଣ ଦେଖିଲ?
ଏନେ ଈଶ୍ୱର ପାର୍ବତୀ ବାହାଘର ଦେଖିନି। ବଢିଆ ହଉଥିଲା। ମନ୍ଦିର ଦେଖିନି, ଜଗନ୍ନାଥ ମନ୍ଦିର। ତାପରେ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ସବୁ ବୁଲିକି ଆସିନି। ଆଉ ଖାଇନି।
ହୁଁ। କଣ ଖାଇବା ହେଇଥିଲା କଣ?
ଥିଲା ଡାଲମା ହେଇଥିଲା ତର କାରୀ ହେଇଥିଲା, ଭଜା ହେଇଥିଲା, ଖଟା ହେଇଥିଲା, ମିକ୍ସଚର ଟେ ହେଇଥିଲା।
ହଁ, ଆ ଭଲ ଚାଲ।
ହୁଁ।
ଚ ହିତ ସବୁ ହଉଥିଲା ନା ସେଠି?
ହଁ, ନାଚୁଥିଲେ ବରଯା ବର ଯେମିତି ଯାଆନ୍ତି ବ୍ୟାଣ୍ଡ ବାଜା ବାଜୁଥିଲା। ଡିଜେ ବାଜୁଥିଲା ବଢ଼ିଆ ନାଚ ହୋଉଥିଲା।
ବଢିଆ, ଏଖିକି କି ଆସିଲ? ଆ ପୁରୀ କେବେ ଯାଇଛ ନା ଯାଇନ?
ପୁରୀ ଯାଇଥିନି-ଇ ବହୁତ ବର୍ଷ ତଳେ ପୁରୀ ଯିମି ଏଇଥର ଆଉ।
ଓହୋ! କେବେ ଯାଇଥିଲ?
ଯାଇଥିନି, ତିରିଶ ପଇଁତିରିଶ ବର୍ଷ ତଳେ, ଆଉ କଣ ମା ସେରା ମନେ ଅଛି କିଲୋ କଉଠି କଣ ଠାକୁର ଏମିତି ଏତେ ଏଥର ତ କଣ ଭଲ କରିଦେଲେଣି ଆ ମୁଁ ମୁଁ ଆଉ ଯାଇନି ଆଉ ଏଥରେ ଯିବା ଆଉ।
ପୁଅଟି ବଢିଆ କରିଦେଲେଣି। ହଁହଁ, ଏବେ ଲାଇନ ପୁରା ଲାଗ ଇଛି ଲାଇନ ଲାଗି ଇ ଯିବ। ଆମେ ଏବେ ଯାଇଥିଲୁ। ହଁ, ଆମେ ଏବେ ଯାଇଥିଲୁ। ଅ ପାଞ୍ଚଟାରେ ଗଲୁ ଦର୍ଶନ କରିବା ପାଇଁ ଏଗାରଟାରୁ ଦର୍ଶନ କରି କି ବାହାରଲୁ।
ଏ ବାପ!
ହଁ, ବାହାରି ଜାମ୍ ଏଥର ଲାଇନରେ ରହି ରହି ପୁଣିଯିବ। ଭାରି ହଇରାଣ।
ମୁଁ ଏଇ ଅଣ୍ଟା ଏମିତି ହଉଛି, ଲାଇନ ନେ କେମିତି ଯାଇକି ଠିଆ ହେବି?
ହଁ, ପା ଛିଡା ହେଇ ହେଇ ହେଇ ହେଇଯିବ। ଗୋଟେ ବୁଢୀଲୋକଟା ସେଟା ସ୍ନେସଲେସ୍ ହେଇଗଲେ।
ମାଲୋମା! ମୁଁ କେମିତି ଯିବି ଏଥିରେ? ଏ ଯଦି ଯିମି ଦିନେ ଦି ଦିନି ରହିନେ, ସିନା ଯାଇ ଠାକୁର ଦର୍ଶନ କରିପାରିବି। ନହେଲେ କ କଣ କରିପାରିବିନି?
ରହିଲେ ଦେଖିପାରିବନି। ଗୋଟେ ଦିନରେ ଯାଇଁକି ଦର୍ଶନ କରିକି ବୁଲିକି ଆସିପାରିବନି।
ନାରେ, ମୁଁ ଯିମି ଯଦି ଦି ଦିନି ରହମି ନା ଆଉ।
ହଁ। ନ ରହିଲେ ହବନି। ଆ ପୁରୀ ମନ୍ଦିର ପାହାଚରେ ଅଛି, ଗୋଟେ ଯମଶିଳା ଯାଞ୍ଚନା କଳା ପଥର!
ନଲୋ, ମା ମୁଁ ତ ଆସିଚି।
ଲାକୁ ମାଡନ୍ତିନି।
ଆସିଲା ବେଳକୁ ମାଡ଼ନ୍ତିନି?
ନା ନା ଗଲା ଅଳକୁ ମାଡିକି ଯିବୁ। ଆସିଲା ଆଳୁ ଆଉ ମାଡିବୁନି। ଜମଶିଳା, ହେଟା କୁହନ୍ତି, କଣ ପାପ କର ଥିବୁ ଯଦି, ଚଢିଲେ ଏଟା ଧୋଇଯାଏ।
ମୁଁ ତ ହେଣେ ଯାଇନି, ଜାଣିଥିନେ ସିନା ଜାଣିଥାନ୍ତି। ହେଁ ଗନେ ଦେଖ୍ ଖିବି ନା ମୁଁ ଆଉ ସେ ଦିନଠୁ ତ ଯାଇନି ଦେଖିବି କଣ?
ହୁଁ, ଗୋଟେ କଳା ପୁରା କଳା ପଥର।
ଯିମି ଆଉ। ଏଇ ଭିତରେ ଯୋଉଦିନେ ହେନେ ଯିମି, ମୋ ଅଣ୍ଟାଟା କମିଗନେ।
ଆ ଘଟଗାଁ ଯାଇଛ ନା?
ହଁ ଘଟଗାଁ ଯାଇଛି ସବୁ ଯାଇଛି ହେନେ କଣ ଏଠି ଯାଇନି ଲୋ ମା। ମୁଁ ଆମ ଗାଁରେ ଯାଇଥିନି। ସବୁ ଏ କୋଣାର୍କ ନନ୍ଦନ କାନନ ଉଁ।
ନନ୍ଦନକାନନ କେବେ ଯାଇଥିଲ?
ଯାଇଥିନି ଝିଅ ବେଳେ ଆଉ ଏଇନା କୋଉ ବୋଉ ହେଲା ପରେ କିଛି କୁଆଡେ ଯାଇନି।
ଅ ହଁ ଝିଅ ବେଳେ ଯାଇଥିଲ ନନ୍ଦନକାନନ?
ହୁଁ।
କେତେ ଚେଞ୍ଚ ହେଇଗଲାଣି ନନ୍ଦନକାନଲରେ।
ମୁଁ ଆଉ ତ ଯାଇନେଇ ଆଉ। ତାଙ୍କ ଦେହ ତ ଭଲ ନଥିଲା ଛୁଆ ତ ପଦାରେ ରହିଥିଲେ ଆଉ କୁଆଡେ ଯିମି। ଏ ସାନ ପୁଅ ଅଛି ତ ଦିଲ୍ଲୀରେ ଆସି ସିନେ ମୋତେ ନେଇକି ଯିବ ବୋଲି କହିଛି କଣ କରିବ କେଜାଣି।
ସେ ଦିଲ୍ଲୀରେ କଣ କରୁଛନ୍ତି?
ଏ ସ୍ୟାମସଙ୍ଗ କମ୍ପାନୀରେ ଅଛି।
ଓ ହୋ। ହ ତ ଆସିଲେ ନେଇକି ଯିବ ବୁଲେଇଆକୁ।
ହୁଁ।
ଆଉ ପୁରୀ କୋଉଦିନ ଆସିଲେ ସେ ଯାଇଁ ବୁଲି ଆସିବ।
ହଁ। ଯାଇନି ଛୁଆଙ୍କର ଶଅଣୀ ଅଛି ଆମ ଦି ଉଁ ପୁଅଙ୍କର ଶଅଣି ଅଛି ଯାଇଁ ଗନେ ମୁଁ ନଣ୍ଡା ହେଇକି ଆସିବି।
ହଁ ଛଅଣୀ ବି ବେଶୀ ଦିନ ରଖିବା କଥା ନୁହଁ।
ମୁଁ କଣ କରିମି ତାଙ୍କୁ କହି କହିକା ତ ଶୁଣୁନାହାନ୍ତି ଆଉ ସେ ଆସୁ
ହଁ ଯାଇକିଁ ଉଁ ଯାଇକିଁ ଏଟା କରିଦବା କଥା ନା ଶଅଣି କେବେ ବେଶୀ ଦିନ ରଖିବା କଥା ନୁହଁ।
ମୁଁ ତ ତାକୁ ଯେତେ କହୁଛି ତୁ ଯାଇ ଗଲାଣି ଦି ତିନିଥର ପୁରୀ ଯାଇଁକି ନଣ୍ଡା ହେଇକି ଆସନ୍ତାରି ନା ସିଏ ତାର। ଆ ପୁଅ ଆସିନି ଯିମୁ ଦି ଭାଇ ଯାଙ୍କ ଏମିତି କହୁଛି ମୁଁ କଣ କରିମି।
ହୁଁ ହୁଁ। ଆଉ। ଆଉ। ତ ଗରମ ହଉଛି ନା।
ଗରମ ହବନି ନା ଗରମ ଦିନ ଟା ଗରମ ହବନି ନା। ହଁ ଟିକେ ବର୍ଷା ପାଗ ଆମ୍ବ ସରିଲାଣି। ବର୍ଷା ଟିକେ ଟିକେ ହଉଛି ବୋଲି ଥଣ୍ଡା ଟିକେ ପଡୁଛି ନହେନେ ଗରମ ଜୋର ହଉଛି।
ହଁ ତମର ଚାଷ କରୁଛ ନା କରୁନ?
ନା ରେ ଆମର ବଖରା ସବୁ ଦିଆହଉଛି।
ଧାନ ତଳି ପକେଇଲେଣି?
ପକେଇଲିଣି ପହର ଦିନ ପକେଇଲି ବା।
ଆଉ ବାରିରେ କଣ ଲଗେଇଛ ନା ଲଗେଇନୁ କିଛି ପରିବା?
କିଛି ଲଗେଇନି ଏ ରଇବାର ଦିନ ପୁଅ ତାର କଣ୍ଟା ଫଳ ତଳା ଦିଟା ଆଣିକି ଲଗେଇ ଦେଇଛି କିଏ ଛୁଆ। ଆଉ ଆଉ ତ କଣ କରିବ।
ହୁଁ ବାଡିରେ ସେମାନେ ଯାହା ହେନେ କିଛି ଲଗେଇବ ନା ବାଡିରେ ତୋଳିକି ଖାଇବାକୁ ଭଲ ଲାଗିବ। ବାଇଗଣ, ଲଙ୍କା, ଭେଣ୍ଡି ସବୁ ଲଗେଇବ।
ଆଉ। ପୁଅ ତ ତାର ଯାଉଛି ଡ୍ୟୁଟି ସିଏ କେତେ ଆସିନେ ସିନା ରହିନେ ସିନା ଯାହା କରିବ।
ହଁ। ସେଇ ଛୁଟିରେ ଯାଇ ରହିଲେ ଲଗେଇଦେବେ।
ହୁଁ ଛୁଟି ଦିନ ରହିନେ ଲଗେଇବ ତା ତାର ନଗେଇକି ତା ଯତ୍ନ ନେନେ ହବନା ସେ ତ ତାର ଡ୍ୟୁଟି ଯିବ ମୁଁ ତ ଏମିତି। ଇଏ ପଡ଼ିନି କିଏ କଣ କରିବ?
ହୁଁ ହଁ ନା ମ ଭେଣ୍ଡି ଦିଟା ଜହ୍ନି ଦିଟା ଏମିତି ଲଗେଇଦବ ବାଡ଼ିରେ ନା ନା ଖାଇବା ପାଇଁ
ଆଉ ବାଡି ଖା ବାଡି ଜିନିଷ ଟା
ହୁଁ ବାଡି ଡିନ୍ ଜିନିଷର ଗୋଟେ ଅଲଗା ଟେଷ୍ଟ ନା।
ହୁଁ ହେରା ଗୁଣ୍ଡଦିଆ ଜିନିଷ ହଁ।
ହାଆ ଆଉ ତୁମ ଘର ପାଖରେ ତ କଣ ନାଳ ଗୋଟେ ଅଛି ପାଣି ଯାଉଛି।
ହଁ ଆମ ଘର ପାଖରେ ଅଛି ଚାଲୁଛି। ମାହାରିଆଟାରେ ଆମେ ସବୁ କାମ କରିବା।
ଗାଧା ଗୁଧି କରୁଚ ସଇଠି ଏପାଳି?
ଏଇ ଏବେ ଗାଧଉନାନ୍ତିି ଆଗରେ ଗାଧଉୁନୁ ବେଲା ବାସନା ମାଜିମୁ ସେଇଠି ତ ସବୁ କାମ ଆମର ହୁଏ ଆଉ।
ହଁ ଏବେ ଆଉ ଗାଧୋଉନ ବାସନ ଫାସନ ମାଜୁଚ ସେଠି?
ହଁ କେତେବେଳେ କାଁ ବାହାରନେ ଆଣିକି ବାସନ ମାଛନ୍ତି ନହେଲେ ତ ଘରେ ତ ପାଣି ହେଲାଣି ଘରେ ମାଜି ଯାନ୍ତି ଆଉ।
ଓହଁ ସେପଟେ ପାଣିଟା କୋଉଠୁ ଆସୁଛି କୋଉଠୁ?
ଏଟା ଗଣ୍ଡାରୁ ଆସିଛି ହେଟା କୋଉଠୁ ଆସୁଛି ଗୋଟେ ନାଳ ହେଇଛି ଏଠୁ ଆସିଛି ଟମକା ଟମକା ଆଗରୁ କଣ ମୁଁ ଜଣେ ଜାଣିନେ ଟମକା ଆଗରୁ ଆସୁଛି। ଟା
ଆହା କୋଉ ଝରଣା ଅଛି ବୋଧେ ଆସୁଚି ପାଣି? ମାଛ ଫାଛ ଧରନ୍ତି ନା ସେଠୁ?
ବୋଉ ତାର ଅନ୍ଧୁଳି ବସିକି ମାଛ ଧରେ ବହୁତ ମାଛ ଧରେ।
ତମର କଣ କର ଖାଇଦିଅ ନା ଶୁଖୁଆ କର?
ଆ ନୁଁକୁଆ କରୁ ଯାଇ ଗାଁଟା ସାର ତ ଅଧିକାଂଶ ଲୋକ ଆଉ ଦି ଦି ଟା ନିଅନ୍ତି। ସେ ସିଏ ଦାରା ଖାଏ ତା ପ୍ଲାଣ୍ଟ ନେଇକି ଯାଏ ନୁକୁଆ କରେ
ତମେ ଖାଅ ନା?
ହଁ।
ଅହ। ସମସ୍ତେ ତମର ଖାଉଛି ଚୁନା ମାଛ କଙ୍କଡା?
ହୁଁ। କଙ୍କଡା ଆଣିକି ତାର ଛେଚିକି ଖାଆନ୍ତି ଛୁଆ।
ମେଘା ବି ଛେଛି
ନା ନା ମୁହାଁ ନା ଦ କଙ୍କଡା ଖାଇନି କଙ୍କଡା ତକାରୀ କଣ କଙ୍କଡା ଛେଚା କଣ ମୁଁ ହେରା ଖାଏନି।
ଆ ହୋ ତମେ କଙ୍କଡ଼ା ତାହାଲେ ଖାଅନା?
ନା।
ଖାଇବା କଥା ନା ବ ଦେଶୀ କଙ୍କଡା। ଆଉ ତମ ସବୁ କାମ ସଇଲାଣି? ଘର ଘର ଖରକା ଖରିକି ସରଲାଣି? ହଁ ସନ୍ଧ୍ୟା ବେଳେ ହେଲାଣି ସନ୍ଧ୍ୟା ଦେବ
ଉଁ ହୁଁ।
ଆଉ ତମର ଆଉ କଣ ରଖିଛ ପଶୁ କଣ ରଖିଛ ନା ରଖିନ କିଛି?
ନାରେ ପଶୁ ନାହିଁ ପକ୍ଷୀ ଦିଟା ଅଛନ୍ତି କୁକୁଡା ଆଉ ପଶୁ
ଓହୋ କୁକୁଡ଼ା ଦିଟା ଅଛନ୍ତି?
ହୁଁ।
ଓହୋ ଜଗୁ ଥିବ ନହେନେ କୁକୁର ଫୁକୁର ନେଇଯିବେ।
ଆ ହଁ ଏଟା ବାଡ଼ିରେ ଅଛନ୍ତି ଆଉ ଛୋଟ ଛୋଟ ଗୁରା ଟିକେ ବଡ ହେଲେ ଖାଇଦେବେ ଛୁଆ।
ଓ ଏଇ ଦିନରେ କୁକୁର ଫୁକୁର ନେଇଯାଆନ୍ତିନି ନା ଗଛ ପତର ସବୁ ଆଡେ ହେଇଯିବେ।
ହଁ କୁକୁର ଏ ଚାରିଗୋଡିଆ ଏରା ସବୁ ଆସିକି ନେଇଯାଆନ୍ତି ପା।
ଓହୋ ହୋଉ ତାହେଲେ ଆଉ ମୁଁ ରୋହୁଚି ମୁଁ ପରେ କଲ୍ କରିବି ଆ। ହଁ